ବନ୍ଧ
ଜୟ ଜଗନ୍ନାଥ ଆପଣଙ୍କୁ ମୁଁ ବୟସୁଭ ହେଉଛି।
ହଁ ହଁ, ଏବେ ଟିକେ ଶୁଭୁଛି। ଆଉ କହୁନାହାନ୍ତି।
ହଁ, ଆରେ ମୁଁ ବହୁତ ଦିନ ହେଲା ଆପଣଙ୍କ ସହିତ କଥା ହେଇନଥିଲି। ତ, ମୁଁ ଆଜି ଏବେ ସକାଳୁ ଉଠଥିଲି। ଆପଣଙ୍କ ମୁଁ ସ୍ୱପ୍ନ ଦେଖିଥିଲି। ସେଥିପାଇଁ ମୁଁ ଆପଣଙ୍କୁ ଏବେ ଭାବିଲି କି କଲ୍ କରି କଥା ହେଇଯାଏ। ବହୁତ ଦିନ ହେଲେ କଥା ହେଇନହି, କି ଆମେ ଦେଖା ବି ହେଇନାହାନ୍ତି।
ଆରେ ଆରେ ଆପଣ ସକାଳୁ ସକାଳୁ ମୁଁ ସ୍ୱପ୍ନ ଦେଖିଛନ୍ତି। କଣ ଦେଖିଲେ ସ୍ୱପ୍ନରେ
ଆରେ, ମୁଁ ସ୍ୱପ୍ନ ହିଁ ଦେଖିଲି କି ଆପଣଙ୍କୁ ଆଜି ମୁଁ ଦେଖାକ କଥା ହେଉଛି। ସେଥିପାଇଁ ମୁଁ ଆପଣଙ୍କୁ ଆଜି କଲ୍ କଲି କି ଆପଣ ଯଦି ଆଜି ଫ୍ରି ଥିବେ ତାହେଲେ ଆଜି ଆମେ ସନ୍ଧ୍ୟାବେଳେ ଦେଖା ହୁଅନ୍ତେ। ଦେଖା ହେଇକ ଟିକେ କଥାବାର୍ତ୍ତା ହୁଅନ୍ତେ। କାହିଁକି ନା ଏବେ ତ ବିଦ୍ୟାଳୟ ସରିଯାଇଛି। ବହୁତ ଦିନ ଆପଣଙ୍କ ସହିତ ଦେଖା ସାକ୍ଷାତ କିଛି ହୋଇଏନି ସେଥି ତବେ, ମୁଁ ଆପଣଙ୍କୁ କଲ୍ କଲି।
ହଉ ଠିକ ଅଛି ଆପଣ ଯେତେବେଳେ ମାନେ ସୁବିଧା ହବ ମତେ କହିବେ। ମୁଁ, ଯାଇ ପହଞ୍ଚିଯିବି ଗୋଟେ ସଠିକ ଜାଗାରେ।
ହଁ, ମୁଁ ଆପଣଙ୍କୁ କହିବି କାହିଁକିନା ଆମର ତା ଏଠି ଏବେ ବର୍ଷା ହଉଛି। ବହୁତ ଜୋରରେ ତ ଦୁଇ ଦିନ ହେଲା ଆମର ଏଠି ବର୍ଷା ହେଲାଣି ତ ସେଥିପାଇଁ ମୁଁ ଭାବୁଛି ଯଦି ବର୍ଷା ହେଲା ତ ଆମେ ଦେଖା ହେଇ ପାରିବ। ନାହିଁ ଆପଣଙ୍କ ସେଠି କଣ ବର୍ଷା ହଉଛି?
ହଁ, ଏବେ ଖରା ହଉଥିଲା। ସକାଳୁ କିନ୍ତୁ ଏବେ ହଠତ୍ ମୁଁ ଯେ ଯେ ତଳେ ବାହାରିଥିଲି। ଟିକେ ମୋ ବିଦ୍ୟାଳୟକୁ ଯିବା ପାଇଁ ହେଲେ ସେଠାକୁ ଯିବା ପୂର୍ବରୁ ହିଁ କିଛି ଯିକା ଜୋରେ ବର୍ଷା ହେଲା। ସେଥିପାଇଁ ମୁଁ ରହିଗଲି କିନ୍ତୁ ଏବେ ଦେଖିଲା ପୁଣି ବର୍ଷା ବନ୍ଦ ହେଇଗଲା।
ଓ ସେଥିପାଇଁ ମୁଁ କହୁଥିଲି। ଆଉ ଆପଣ ସକାଳୁ ଉଠି କଣ କହୁଥିଲେ ଏବେ।
ମୁଇଁ ସକାଳୁ ଉଠିକି ଗାଧଆ ପଧଆ ସାରିଲି ତାପରେ ବ୍ରସ୍ ଫସ୍ ସାରିଲି ତାପରେ ଛତୁଆ ଖାଇଲି। ତାପରେ ବାହାରିଥିଲି ବିଦ୍ୟାଳୟକୁ ଯିବା ପାଇଁ ସବୁ ମର୍କ ଯୋଉ ଜରୁରୀ କାଗଜ ପତ୍ର ଥିଲା ତାହାକୁ ଆଣିବା ପାଇଁ ହେଲେ ଆଉ ଯାଇପାରିଲି ନାହିଁ। କିଛି କାରଣବଶ ତ୍ର
ମୁଁ, ବି ଏଇ ସକାଳୁ ଏବେ ଉଠିଲି ତ ଆଉ ଏବେ ଯାଇ ଗାଧୋଇବି ଗାଧୋଇକି ଖାଇବି। କିଛି ସକାଳୁ ଉଠ ମୁଁ ବ୍ରସ୍ କରି ଠାକୁରଙ୍କୁ ପ୍ରଣାମ କରିସାରିଲିଣି। ଆଉ ଆପଣ ଜାଣିଛନ୍ତି ସକାଳୁ ଉଠି ଭଗବାନଙ୍କୁ ପ୍ରଣାମ କଲେ ଆପଣଙ୍କ ଦିନ ବହୁତ ଭଲ ଯାଏ ସେଥିପାଇଁ ମୁଁ ଏବେ ସକାଳୁ ଉଠି ଭଗବାନଙ୍କୁ ପ୍ରଣାମ କରୁଛି। ତ, ମୁଁ ବିଦ୍ୟାଳୟ ଯାଇନି। ବିଦ୍ୟାଳୟ ଯାଇକି ଆଣିବି କାଗଜ ପତ୍ର ଯୋଉ ଯଉ କାଗଜ ପତ୍ର ସବୁ କିଛି।
ହଁ ହଁ, ତାହା ତ ମୁଁ ତ ପ୍ରତିଦିନ ଭଗବାନଙ୍କୁ ସେମ- ଠିକ୍ ଆମେ ଦର୍ଶନ କରି ତାଙ୍କୁ କୁ ମାନେ ମାନେ ସବୁବେଳେ ପୁଷ୍ପ ଅର୍ପଣ କରି ତାଙ୍କୁ ସବୁବେଳେ ପୂଜା କରେ। ଆପଣ ତ ଜାଣିଥିବେ।
ହଁ, ଆଉ ଯେହେତୁ ମୁଁ ପୁଣି ଘରେ ଏକଲା ରହୁଛି। ସେଥି ମୋତେ ରୋଷେଇ ବାସ ବି ସବୁ ନିଜେ କରିବାକୁ ପଡୁଛି। ତ, ସେଥିପାଇଁ ମୁଁ ରୋଷେଇ ବାସ ବି ଶିଖିଗଲି କହିବାକୁ ଗଲେ ଆଉ ଏବେ ତ ଏବେ ହିଁ ଏମିତି ଚାଲି ତ
ତେବେ ତ କହିବାକୁ ଗଲେ ଆପଣଙ୍କର ଭବିଷ୍ୟତରେ ଆଉ କିଛି ଅସୁବିଧା ହେବ ନାହିଁ। ରୋଷେଇ ଶିଖିଗଲାଣି ଆଉ କଣ ଦରକାର।
ଏ ନାହିଁ ରୋଷେଇରେ ତ ବହୁତ କିଛି ଅସୁ- ସୁବିଧା ସମ୍ମୁଖୀନ ବି କରିବାକୁ ପଡୁଛି। ଯେମିତିକି ଝଡ଼ାଝଡ଼ି ହୋଇଗଲା। ଆଉ ରୋଷେଇ ପରେ ବାସନ ମାଜିବା ହୋଇଇଗଲା। ଆଉ ଜିନିଷ ପଛ ସଜାଡ଼ି ରଖିବା ଆହୁରି ବହୁତ କିଛି କାମ ନା ସେଥିପାଇଁ ଟିକେ ଅସୁବିଧା ହେଉଛି। ତା ସହିତ ପଢ଼ିବାକୁ ବି ତ ପଡ଼ିବ ନା କାହିଁକିନା ଆମର ପରୀକ୍ଷା ବି ଆଗକୁ ଆସୁଛି ପରୀକ୍ଷା ସରିଲା ପରେ ଟିକେ ଘରକୁ ଯିବି। ଘରେ ରହିବି କିଛି ଦିନ ରହିବି ଆଉ।
ବେଶ ଭଲ କଥା ପରୀକ୍ଷା ଆପଣଙ୍କର ବହୁତ ଭଲରେ ଯାଉ ପରୀକ୍ଷାରୁ ମନେ ପଡ଼ିଲା ଆପଣଙ୍କର କାଲି ବୋଧ ହୁଏ ପରୀକ୍ଷା।
ନାଇଁ ନାଇଁ ମୋ କାଲି ପରୀକ୍ଷା ଥିଲା କିନ୍ତୁ ଆମର ପରୀକ୍ଷା ଦିବର୍ଷ ଟା ଘୁଞ୍ଚି ଯାଇଛି ଆଉ ପାଞ୍ଚ ଛଅ ଦିନ ପରେ ପରୀକ୍ଷା ଅଛି।
ଓହୋ ଆପଣ ଥରେ ଆପଣ ମୋର ଥରେ ମୁଁ ଶୁଣିଥିଲି ତ ତେଇଶି ତାରିଖ ଦିନ ଆପଣଙ୍କର ପରୀକ୍ଷା ବୋଲି ମୁଁ ଭାବିଲି କି କାଳେ ହୋଇଥିବ।
ନାଇଁ ନାଇଁ ଆମ ପରୀକ୍ଷା ଟା ଘୁଞ୍ଚି ଯାଇଛି। ଆଉ କହିନାହାନ୍ତି ତ ଏମିତି କିଛି ଦିବସ ଏଇ ବର୍ଷା ପାଇଁ ହିଁ ଆମ ପରୀକ୍ଷା ଘୁଞ୍ଚି ଯାଇଛି। ତ କିଛି ଦିନ ପରେ ଆଉ ପରୀକ୍ଷା ହେବ ଆଉ।
କିନ୍ତୁ ବର୍ଷା ଆପଣ ତ ତାହାକୁ ମାନେ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେବେ ନା। ତେଣୁ ବର୍ଷା ସହ କିଛି ସମ୍ପର୍କ।
ସେମିତି ହବନି ଆମକୁ ଯିବାକୁ ପଡ଼ିବ ପରୀକ୍ଷା ପାଇଁ ବିଦ୍ୟାଳୟକୁ ଯିବାକୁ ପଡ଼ିବ ଆମ ସେମିତି ହୋଇପାରିବ ନାହିଁ।
ଓହୋ ତେବେ ତ ବେଶ ଭଲ କଥା ଆପଣଙ୍କୁ ପଢିବାକୁ ମତେ ସମୟ ମିଳିଗଲା।
ଭାବୁଥିଲି ପଢ଼ିବା ପାଇଁ ମୟ ମିଳୁନି ବୋଲି ଭଗବାନ ବୋଧେ ମୋ କଥା ଶୁଣି ଦେଲେ ସେଥିପାଇଁ ତ ପଢ଼ିବା ପାଇଁ କିଛି ସମୟ ବି ମ ମଧ୍ୟ ମିଳିଗଲା।
ହଁ ପଢିବାକୁ ନିଶ୍ଚନ୍ତ ସମୟ ତ ମିଳିଗଲା କିନ୍ତୁ ଆପଣ ଯଦି ବାହାରକୁ ବୁଲାବୁଲି ନ କରିବାକୁ ଯାଇ ଟିକେ ଘରେ ବସି ଟିକେ ସବୁବେଳେ ପାଠ ପଢନ୍ତେ ତେବେ ବେଶ ଭଲ ହୁଅନ୍ତା।
ଆରେ ହଁ ସତ କଥା କାହିଁକି ନା ମୁଁ ବୋହୁତ ବୁଲିବାରେ ସମୟ ନଷ୍ଟ କରିଦେଇଛି। ତ ଏବେ ତ ଏବେ ତ ଘରେ ଅଛି କାହିଁକି ନା ବର୍ଷା ହୋଉଚି ତ ସେଥିପାଇଁ ବସି ଘରେ ପଢାପଢ଼ି କରୁଛି ମୋର ଆଗକୁ ଦୁଇଟି ପରୀକ୍ଷା ଅଛି। ଦୁଇଟି ପରୀକ୍ଷା ଯଦି ଭଲରେ ଭଲରେ ପଳାନ୍ତା ତାହେଲେ ଆଉ ମତେ କିଛି ଅସୁବିଧା ହୁଅନ୍ତାନି।
ତାହା ତ ଆପଣ ବେଶ ଭଲ ବୁଝିପାରିଲେ ସେତିକି ଯଥେଷ୍ଟ କିନ୍ତୁ ସେଇ କଥାକୁ ଯୋଉ ଆପଣ ବୁଝିପାରିଲେ ଯଦି ଆପଣ ତାହାକୁ ମଧ୍ୟ କାମରେ ସଠିକ କାମରେ ଲଗେଇବେ ତେବେ ଆପଣ ନିଶ୍ଚିନ୍ତ ସଫଳତା ପ୍ରାପ୍ତି କରିବେ ଏହା ଆମର ଭଗବାନଙ୍କ ପ୍ରତି ଆ-ଆଶା।
ଆରେ ନିଶ୍ଚିତ ଆପଣଙ୍କ କଥା ମୁଁ ନିଶ୍ଚିତ ଶୁଣିବି ଏବଂ କାମରେ ବି ଲଗେଇବି ଏବଂ ଆପଣଙ୍କର ବି ତ କିଛି ପରୀକ୍ଷା ଅଛି ଆଗକୁ ଆପଣ ତା ପାଇଁ କଣ ପ୍ରସ୍ତୁତ ହୋଇସାରିଲେଣି।
ନା ନା ମୋର ପରୀକ୍ଷା ଯୋଉ ଥିଲା ସେଇଟା ମୋର କେବେଠାରୁ ସରିଗଲାଣି ମୋର ପରୀକ୍ଷାରେ ମୁଁ ସମ୍ପୂର୍ଣ୍ଣ ମାନେ ବୋହୁତ ଭଲ କରି ମୋର କଲେଜରେ ମଧ୍ୟ ମାନେ କହିବାକୁ ଗଲେ ମତେ ଚଏସ୍ କରିସାରିଛନ୍ତି ସେମାନେ ତେଣୁ ମୋର ଆଉ ଦଶ ଦିନ କି ପନ୍ଦର ଦିନ ମଧ୍ୟରେ ମୋର ସେ ଥେରେ ଆଡମିସନ ମଧ୍ୟ ହୋଇଯିବ।
ଆରେ ଆପଣଙ୍କୁ ବୋହୁତ ବୋହୁତ ଶୁଭେଚ୍ଛା କି ଆପଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଗଲେ ଏବଂ ଆପଣଙ୍କ ସହିତ ମୁଁ ବୋହୁତ ଦିନରେ କଥା ହୋଇନଥିଲି ବୋଲି ମୁଁ ଜାଣିନଥିଲି କି ଆପଣଙ୍କ ପରୀକ୍ଷା ସରିଯାଇଛି ବୋଲି। ତ ଆପଣଙ୍କ ପରୀକ୍ଷା କେଉଁଥିରେ ଆପଣ କୌଉ ବିଦ୍ୟାଳୟରେ ଆପଣ ହୋଇଗଲା ଆପଣଙ୍କ ଉତ୍ତୀର୍ଣ୍ଣ?
ପ୍ରଥମତଃ ଧନ୍ୟବାଦ ଦେବାକୁ ଚାହିଁବି ଆପଣଙ୍କ ଶୁଭେଚ୍ଛା ପାଇଁ ଆଉ ଦ୍ୱିତୀୟରେ କହିବାକୁ ଗଲେ ଆମର ପରୀକ୍ଷା ହୋଇଥିଲା ରାଧାରମଣ ଗୋଟେ ସେଣ୍ଟର ଥିଲା ସେଇଠାରେ ଆମର ପରୀକ୍ଷା ହୋଇଥିଲା।
ଆପଣଙ୍କୁ ଯୋଉ ବିଦ୍ୟାଳୟର ଙ୍କା ଥିଲା ଆପଣଙ୍କୁ କଁ ସେଇ ବିଦ୍ୟାଳୟ ମିଳିଯାଇଛି?
ନିଶ୍ଚିନ୍ତ ମୁଁ ତ ସେଇ ଯୋଉ ବିଦ୍ୟାଳୟ ପାଇଁ ମୁଁ ଚେଷ୍ଟା କରୁଥିଲି ଭଗବାନଙ୍କ ଦୟାରୁ ମତେ ସେଇ ବିଦ୍ୟାଳୟଟା ହିଁ ମିଳିଗଲା।
ଯାହା ହଉ ଆପଣଙ୍କ ସେଇ ବିଦ୍ୟାଳୟଟା ମିଳିଗଲା ଏବେ ତ ଆପଣଙ୍କ ବହୁତ ଭଲ ମୋର ବି ଏବେ ସେଇ ବିଦ୍ୟାଳୟ ପାଇଁ ହିଁ ପରୀକ୍ଷା ଅଛି, ଯଦି ମୋତେ ମୋ ମନପସନ୍ଦ ବିଦ୍ୟାଳୟ ମିଳିଯିବ ତାହେଲେ ଆଉ କୌଣସି ବି ଅସୁବିଧାର ସମ୍ମୁଖୀନ ମୋତେ କରିବାକୁ ପଡ଼ିବନି, କାହିଁକିନା ସେଇଠି କହିବାକୁ ଗଲେ ହଷ୍ଟେଲର ବ୍ୟବସ୍ଥା ଅଛି ତ ମୁଁ ସେଇଠିକି ହିଁ ରହିଯିବି ଆଉ ମତେ ଏଠି ଏକଲା ରହିବାକୁ ପଡିବନି, କାହିଁକିନା ଏକଲା ରହିଲେ କଣ କଣ ଅସୁବିଧା ସମ୍ମୁଖୀନ କରିବାକୁ ପଡେ ଆପଣ ତ ଜାଣି ହିଁ ଥିବେ ନା, ଆପଣ ବି ତ ବହୁତ ଦିନ ଏକଲା ରହିଥିଲେ।
ହଁ ହଁ ବହୁତ ଦିନ ଏକଲା ରହିଥିଲି ଆପଣ କଣ କହିଦଉଛନ୍ତି ଆଉ ଛାଡନ୍ତୁ ଆପଣ କଣ ହଷ୍ଟେଲରେ ରହିବେ କେମତି କଣ ହଷ୍ଟେଲ ବ୍ୟବସ୍ଥା ସେଠି ସବୁ କେମିତି ଅଛି?
ହଁ ସେଠି କହିବାକୁ ଗଲେ ବହୁତ ହିଁ ଭଲ ହଷ୍ଟେଲ ବ୍ୟବସ୍ଥା ଅଛି, ସେଠି ଶୀତଳ ଯନ୍ତ୍ର ବି ଅଛି, ତ ଖରା ଆମକୁ ଅସୁବିଧା ହେବ ନାହିଁ ଏବଂ କହିବାକୁ ଗଲେ ତ ଖାଇବା ପତ୍ର ବହୁତ ଭଲ ନିଜେ ସବୁ ସେମାନେ ଖାଇବା ବନେଇକି ଦେଇଦିଅନ୍ତି ଦିନକୁ ତିନିଥର ଓ ଜଳଖିଆ ଦିନକୁ ଦିଥର ଦିଅନ୍ତି, ତ ସେଠି ଶା ନ୍ତିରେ ରହିହେବ ଆଉ ପଢ଼ିବା ପାଇଁ ବି ସେଠି ସ୍ପେ-ସ୍ପେଶାଲ୍ ରୁମ୍ ବି ଦେଇଛନ୍ତି ପାଠ ପଢ଼ିବା ପାଇଁ ତ ସେଠି ବି ଆପଣ ପାଠ ପଢ଼ା କରିପାରିବେ, ଏବଂ ଯେହେତୁ ବିଦ୍ୟାଳୟ ପାଖ ଯଦି କୌଣସି ବି ଅସୁବିଧା ହେଲା ଆମେ ବିଦ୍ୟାଳୟ ଯାଇକି ବ୍ୟବସ୍ଥା ବି ଅଛି ସବୁପ୍ରକାର ଅସୁବିଧା ପାଇଁ, ସେଥିପାଇଁ ମୁଁ ସେଇଠି ରହିଗଲେ ସୁ ସବୁ ପ୍ରକାର ଅସୁବିଧା ମୁଁ ସ-ସମ୍ମୁଖୀନ ଆଉ ହବାକୁ ପଡ଼ିବ ନାହିଁ।
ଏବେ ତ ମାନେ ଦିନକୁ ପାଞ୍ଚ ଓଳି ଖାଇବାକୁ ଦେଉଛନ୍ତି ମାନେ ସେଠାରେ ତ ବହୁତ ଅଧିକ ଅର୍ଥ ନେଉଥିବେ ଆପଣଙ୍କ ଠାରୁ?
ହଁ ଅର୍ଥ ତ ବହୁତ ନେଉଛନ୍ତି କିନ୍ତୁ ଯେହେତୁ ପାଠପଢ଼ା ଟିକେ ଭଲ ତ ସେଥିପାଇଁ କିଛି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି ନା ତ ସେଥିପାଇଁ ତ ଭଲ ହିଁ ଅଛି କହିବାକୁ ଗଲେ ସେ ବିଦ୍ୟାଳୟଟି।
ତେବେ ତ ଆପଣଙ୍କର କହିବାକୁ ଗଲେ ମଜା ହିଁ ମଜା ଆଗକୁ ଚାରି ବର୍ଷ ନା କଣ କହୁଛନ୍ତି।
ଆଜ୍ଞା ନିଶ୍ଚିତ ତାପରେ ତ କହିବାକୁ ଗଲେ ଆସିଯିବ ପୁଣି ଜବ୍ କରିବାକୁ ପଡିବ ସେଥିପାଇଁ ତ ଶିଖି ଯାଇଥିଲେ ଭଲ କଥା ନା।
ଆଉ ଆପଣଙ୍କର କଣ କିଛି ମାନେ ଜରୁରୀ କାଳୀନ ମାନେ କିଛି କମ୍ପ୍ୟୁଟର କୋର୍ସ କରିବେ ନା କଣ ନାହିଁ?
କଣ କହୁଥିଲେ ମତେ ଶୁଭା ଗଲାନି?
ମୁଁ କହିଲି କି ଆପଣ କିଛି ମାନେ ମାନେ କିଛି କମ୍ପ୍ୟୁଟର କୋର୍ସ କରୁଛନ୍ତି ଏବେ ନା ଆଗକୁ କିଛି କରିବାର ମାନେ ଭାବିଛନ୍ତି?
ନାଇଁ ନାଇଁ ମୁଁ ଏବେ ତ କିଛି କରୁନି କାହିଁକି ନା ମୋର ଏବେ ଯେଉଁ ପରୀକ୍ଷା ଅଛି ସେଇଥିରେ କମ୍ପ୍ୟୁଟର କଥା ପଚାରିବେନି ସେ ଅଲଗା ସବୁ ଜିନିଷ କଥା ପଚାରିବେ ସେଥିପାଇଁ ମୁଁ ପାଠ ପଢ଼ୁଛି ନା କି ଏବେ କିଛି କରୁଛି ତ ଏବେ ମୁଁ ସେଗୁଡ଼ାକ ପରୀକ୍ଷା ସରିଲା ପରେ ମୋର ବିଦ୍ୟାଳୟ ଆସିଗଲା ପରେ ତାହାପରେ ଯାଇକି କି ମୁଁ କରିବି କିଛି କମ୍ପ୍ୟୁଟର କୋର୍ସ।
ଓହୋ କିନ୍ତୁ ଆପଣ ଟିକେ ଜଲ୍ଦି ଆଗୁଆଗ ମାନେ ଶିଖେଇଥିଲେ ଆପଣ ଟିକେ ମାନେ ସୁବିଧା ହୋଇଥାନ୍ତା କମ୍ପ୍ୟୁଟର ଜାଣିବାରେ।
ହଁ ସତ କଥା ଯେ କି ଜଲ୍ଦି ଟିକେ ଆଗୁଆ ଶିଖି ଯାଇଥିଲେ ଭଲ ହୁଅନ୍ତା କିନ୍ତୁ ଯେହେତୁ ଆମ ପରୀକ୍ଷା ତ ଅଛି ଆଉ ପାଞ୍ଚ ଦଶ ଦିନ ଭିତରେ ତ ପାଞ୍ଚ ଦଶ ଦିନ ଭିତରେ ଆମେ କମ୍ପ୍ୟୁଟର ଶିଖିକି କଣଟା ହଁ କରିପାରିବା ୟାଠୁ ବୋଲ ଯାହାର ପରୀକ୍ଷା ଅଛି ଆମେ ତାହା ପାଇଁ ପ୍ରସ୍ତୁତ ହବା କାହିଁକିନା ଯଦି କମ୍ପୁଟର ଶିଖି କଣ ଲାଭ ଯଦି ଦେଲେ ବି ମୋତେ ମିଳିବନି।
ତାହା ତ ଆପଣ ବେଶ ସତ କଥା କହୁଛନ୍ତି ତେଣୁ ଆପଣ ଏବେ ନିଜ ପାଠ ପଢା ପ୍ରତି ଧ୍ୟାନ ଦିଅନ୍ତୁ ତାହାହିଁ ସବୁଠାରୁ ଏବେ କହିବାକୁ ଗଲେ ବହୁତ ଭଲ ଉଦ୍ଦେଶ୍ୟ ବହୁତ ଭଲ କାମ।
ହଁ ସତ୍ୟ କଥା କି ବିଦ୍ୟାଳୟ ମିଳିଗଲେ ଆଉ ଏକଲା ରହିବାକୁ ପଡିବନି ଆପଣ ଏବେ କଣ ଏକଲା ରୁହା ରୁହି କରିଥିଲେ କଣ ହେଲା ଆପଣଙ୍କର?
ହଁ ଏକଲା ରହିବା ପାଇଁ ଏବେ ମୁଁ ଘରକୁ ପଳେଇ ଆସିଛି ଯେହେତୁ ଏବେ କିଛି ଏବେ କାମ ନାହିଁ ତେଣୁ ମୁଁ ଘରକୁ ପଳେଇ ଆସିଛି ପୁଣି ଯେତେବେଳେ ମୋର କଲେଜ ଯେତେବେଳେ ଆରମ୍ଭ ହେବ ସେତେବେଳେ ମୁଁ ପୁଣି ହଷ୍ଟେଲକୁୁ ପଳେଇବି ଆଉ।
ଆପଣ ତ ହଷ୍ଟେଲ ଟା କପିଳେଶ୍ଵର ପାଖରେ ନା?
ହଁ ହଁ ହଷ୍ଟେଲଟି କପିଳେଶ୍ୱର ପାଖରେ ସେଇ ପାଖାପାଖି କପିଳ ପ୍ରସାଦ ପାଖରେ ମୋ ଘର ଆଉ।
ଓହୋ ଯାହା ହଉ ଆପଣ ତ ଘର ପାଖରେ ରହିଛନ୍ତି। ଆପଣ ତ କିଛି ଅସୁବିଧା ହଉନଥିବ କିଛି ହେଲେ ତ ଆପଣଙ୍କ ପାଖ ତ ଲୋକ ପାଖ ଅଛନ୍ତି ନା
ହଁ ନା ନା ସେଠାରେ ପାଖରେ ମୋ ଶଶୁର ଘର ନା ସେଥିପାଇଁ ମୋର କିଛି ଅସୁବିଧା ହେଉନାହିଁ।
ଆଚ୍ଛା ହଉ ଠିକ ଅଛି ଆଉ ଆପଣ କଣ କହୁଥିଲେ କୁହନ୍ତୁ ଆଜି ଯଦି ହବ ଯଦି ବସ ତ ଛାଡିଗଲାଣି ଆଜି ଯଦି ହବ ଆପଣ ସନ୍ଧ୍ୟା ବେଳେ ଯଦି ଆସନ୍ତେ ଆମ ଘରକୁ ଭଲ ହୁଅନ୍ତା।
ଆଜି ସନ୍ଧ୍ୟାରେ ହୁଏ ତ ମୋର ଟିକେ ଡେରି ହୋଇପାରେ ଆପଣଙ୍କ ଘରକୁ ଯିବା ପାଇଁ କାରଣ ଆଜି ଅପରାହ୍ନ ଚାରିଟା ସମୟରେ ମୋର ଆଉ ଜଣେ ବନ୍ଧୁ ଆସୁଛନ୍ତି ଟିକେ ମାନେ କିଛି ଜରୁରୀ କଥାବାର୍ତ୍ତା ପାଇଁ ତ ସେଥିପାଇଁ ମୁଁ ଭାବୁଥିଲି କି ଯଦି ଆପଣଙ୍କ ଘରକୁ ଯିବାର ହୁଏ ତେବେ ମୁଁ ଯିବି ସେଇ ଛଅଟା କିମ୍ବା ସାଢ଼େ ସାତଟା ପାଖାପାଖି
ହଁ ଠିକ୍ ଅଛି ଆପଣ ଯଦି ମତେ କହିଦେବେ ମୁଁ ଆପଣଙ୍କୁ ଯାଇ ଆପଣଙ୍କ ଘରୁ ଆପଣଙ୍କୁ ନେଇ ଆସିବି ତ ଆପଣ ମତେ ଜଣେଇବେ କଲ୍ କରିକି ଜଣେଇବେ କି ଆପଣ ଆସିବେ କି ନାହିଁ ଆଉ କାହିଁକିନା ବର୍ଷା ତ ଏବେ କମିଯାଇଛି ମୋ ହିସାବରେ କି ଆଉ ବର୍ଷା ହବ ବି ନାହିଁ।
ହଁ ହଉ ଠିକ୍ ଅଛି ମୁଁ ଆପଣଙ୍କୁ କହିଦେବି କିନ୍ତୁ ମୋର ଆପଣଙ୍କ ପାଖରେ କାମ କଣ ଥିଲା ଆପଣ କହିପାରିବେ କି?
ଆରେ ମୋର ବହୁତ ଦିନ ଦେଖା ହେଇନଥିଲି ନା ସେଥିପାଇଁ ଦେଖା ହବାର ଇଚ୍ଛା ହଉଛି ଆପଣଙ୍କୁ ବହୁତ। ଆପଣ ସବୁବେଳେ ହଷ୍ଟେଲରେ ରହିଲେ ଆଉ ମୁଁ କଣ ହେଇ କରିବି ଆପଣଙ୍କୁ କେମିତି ଦେଖିକରିଵି ଆପଣତ ବ୍ୟସ୍ତ ରହିଗଲେ ହଉ ମୁଁ ଏବେ ଯଏ ଯାଉଛି ମୋର କାମ ଅଛି ଆପଣଙ୍କୁ ମୁଁ ପରେ କେବେ କଲ କରିବି ଫ୍ରି ହେଲେ ଆଉ।
ଠିକ ଅଛି ଠିକ ଅଛି।